ଭାଇ କଣ କରୁଚ?
ଏଇଠି ବସ୍ଚି ଆଉ ଦୋକାନ ରେ ଆଉ କଣ କରିଆ ଆଉ ଆମର ତ ଦୋକାନ କାମ।
ହଁ।
ତମେ କଣ କରୁଚ?
ଖେଳିକି ଆସିଲି ତ
ହୁଁ-ହୁଁ କଣ କ୍ରିକେଟ ନା ଫୁଟବଲ ମ?
ନାଁ ମ କ୍ରିକେଟ୍।
ଓହୋ।
ହୁଁ।
ଆଉ ପିଲାମାନେ ଖେଳୁଚନ୍ତି ନା ବଡ ପିଲା ମ?
ବଡ ଛୋଟ ସବୁ ମିଶିକି।
ଉଁ-ହୁଁ।
ହୁଁ। କଣ ଖାଇଚ?
ଦିପହରେ ଭାତ ଖାଇଥିଲି, ଭା ଭାତ କୁ ଆଉ କଣ ଗୋଟେ ପଖାଳ ଭାତ ଆଉ ଆଳୁ ଚକଟା ତାପରେ ବଡ଼ି ଚୁରା ଏମ୍ତି ଭଜା ଭଜି ଏରା ସବୁ ଆଉ, ଆଉ ଏଇଲେ ମୁଁ ଯୋଉ ମୁର୍ ମୁରା ଯୋଉ ଦୋକାନରେ ଗୋଟେ ବିକା ହଉଚି ପାଞ୍ଚ ଟଙ୍କିଆ ସେ ମୁର୍ ମୁରାକୁ ବାଦାମ୍ ମୁଢି-ମୁଢି
ହଁ-ହଁ ଜାଣିଲି-ଜଣିଲି।
ନା ସେ ମୁଢ ମୁଢି ମିକ୍ଚରକୁ ବାଦାମ ପକୋଡି ଏରା ମିଶେଇକି ଏଥିରେ ଖାଇ ଦେଇଥିଲେ ହେଲେ ଜଳଖିଆ ଆଉ ଏଇ ବରା ଚପ୍ ସବୁବେଳେ ଖାଇବାରେ ଭଲ ଲାଗୁନି।
ନାଇଁ ମ ସେଇଟା ଭଲ ଲାଗିବନି ଖାଇଲେ।
ଆଉ ତମେ କଣ ଖାଇଥିଲ?
ମୁଁ ଏଇ ଖଳିଗଲା ଆସିକି ଉଁ। ଜଷ୍ଟ୍ ଆ କୁରକୁରେ ଆଡି ଖାଇଥିଲି ଆଉ ଦ୍ୱିପ୍ରହରରେ ଖାଇଥିଲି ଏ ଭାତ ଅଣ୍ଡା ଆ ଆମ୍ଲେଟେ। ଆଉ ଭଜା ଆଉ।
। ମଙ୍ଗଳବାରେ ଆଇଁସ ଖାଉଚୁ ବାହେଲେ।
ହଁ ମ ଆ ମୋର ସବୁବାରେ ତୁମ ଅବଶ ଶୁକ୍ରବାର ଛାଡି ଦେଇକିଆଇ।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
ଆ ଆମର ଏଠି କଣ କହିଲ ଆମର ଏଇଠି ଡେଲି ଭୋଜି ହୁଏ। ମାନେ କୋଉଦିନ ବି ଏ ମାନେ ଇଏ ନାହିଁ ମାନ ସାଏଁ ଚାଏଁ ଆଜି ଭୋଜି ହେଲେ ସାଙ୍ଗ ସାଙ୍ଗ ଗଲା ଆନେ ଆଜି ରାତିରେ ଭୋଜି ଏଇନେ ଯଦି କହିବେ ପିଲା ଏଇନା ସାଙ୍ଗେ ଛାଏଁ ଭୋଜି କରିବା ଆମ ଏଇଟା ମାନେ ମାର୍ଚ କେତେ ପାଖରେ ନା ସାଙ୍ଗ ସାଙ୍ଗେ କିଣା କିଣି କରିକି ଆସିକି ସାଙ୍ଗ ସାଙ୍ଗେ ରୋଷେଇ ଚାର୍ଟ କରିଦେଉଛି ଆଉ କଣ ଏଇ ସାଙ୍ଗ ସାଙ୍ଗେ ମ ମାଜଷ୍ଟ ଇଠୁ ଗୋଟେ ଏଇଠୁ ମାତ୍ର ଶହେ କିଲୋମ ଦୁଇଶହ କିଲୋମିଟର ଦୁଇଶହ କିଲୋମିଟର ରହିଛି। ଶହେ ମିଟର ଦୁଇଶହ ମିଟର ରେ ସାଙ୍ଗ ସାଙ୍ଗେ କିଣା କିିଣି କରିଦେଇକି କିଣା କିିଣି ମିନିମମ ପନ୍ଦର ମିନିଟ ଖଣ୍ଡେ ଲାଗିବ। ଆଉ ତା ବଳେ ଷ୍ଟାର୍ଟ କରିବଣ୍ ଅଧଣ୍ଟା ତା ଘରୁ ଯେ କହିଲା ଆସି ଯାହାହେଲେ ଦେଢଘଣ୍ଟା ଦି ଘଣ୍ଟା ହେଇଯିବ। ଭୋଜି
ଓହୋ
ହୁଁ
କେତେ ଜଣ କରୁଚ?
ଏବେ ଟିକେ ଆମର ଆମେ କରୁଚୁ ମିନୟମ ଆମର ହେ ମିତି ସେଇଠ ଜଣା ନାହିଁ ଭାଇ ଆମର କେତେଳେ ସାତ ଆଠ ଜଣ କେତେଏଳେ ଦଶ ଜଣ କେତେଳେ ଏଗାର ବାର ଜଣ ଏମିତି ଆଉ।
ଓହୋ କଣ ଚିକେନ୍ ନା ମଟନ୍?
ଚିକ୍ ଆମର ଚିକେ ନ।
ଅ ହ
ହଁ ଚିକେନେ ହଉଚି ଆମର ବି ମାନେ ଙ୍କ କହିଲ? ଆମେ ଅଦି ଚାରି ଜଣ ପାଞ୍ଚ ଜଣ ଲେଖେ କରିବୁ ମାନେ ସଟ ରେ ଖାଇବା ପାଇଁ ଖାଲି ରାତିରେ ଅଣ୍ଡା ଭାତ କରଦଉ ଅଣ୍ଡା ଭାତ ସାଲାଡ ଆଉ ହେମିତି ହେଇ ବଡ ବଡ କଲେ ଆମେ ଚିକେନ ଭାତ ସାଲାଡ ଏମତି କରଦେଇକି
ଅଣ୍ଡା ଭାତ ତ ଅଣ୍ଡା ଭାତ ତ ବଢିଆ ହୁଏ ଆଉ।
ହଁ ଅଣ୍ଡାହାଦ ଆ କରିଛିଉ ଆମର ଏଇଠି ଅନ୍ ଅଣ୍ଡା ଭାତ ଅଧିକାଂଶ ଚିକେନେ ବି ଅଧିକାଂଶ ମାନଙ୍କର ଚିକେନେ ବି କରୁଛନ୍ତି ଯେ କିନ୍ତୁ ଏ ପିଲା ସବୁ କାମରେ ବିଜି ରହୁ ନା ସେଥିପାଇଁ ଗୋଟେ ଗୋଟେ ଜଣେ ଜଣେ ଆସୁନାହାନ୍ତି ଜଣେ ଜଣେ ସେ ତାଙ୍କ ରେଷ୍ଟୁରାଣ୍ଟ ରେ ଅଛନ୍ତି। ମାନେ ହୋଟେଲେ ଯୋଉ ରେଷ୍ଟୁରାଣ୍ଟ ନୁହେଁ ସେଇଠି ଅଛନ୍ତି। ସେ ଏଇଠୁ ଆସିଲା ଯେ ସାଢେ ଏଗାରଟା ହଉଜି ଯାହାହେଲେ ବି ତାଙ୍କ ରାତିରେ ଖାଇବା ନା।
ହୁଁ
ହୁଁ ଏବେ ଆଁ ଚାରି ପାଞ୍ଚ ଜଣ ଅଛନ୍ତି ରେ। ଆସିଲା ସି ଲେଟ୍ ହଉଚି। ସେଥିଲା ଆଜ୍ଞା ଆଉ ଯେତେଳେ ତାଙ୍କ ଛୁଟି ରୋହୁଜି ଟିଏ କରିଦଉଛି ଆଉ।
ହୁଁ ହୁଁ।
ହୁଁ ହ ଆଉ ହଁ।
ଆଉ ଏବେ ବୁଲି ଯିବାର କୁଆ ପ୍ରୋଗ୍ରାମ ଆଉ?
ହୁଁ ବେ କଲଲେ କହି ନା ତ ତଥାବି କଣ କୁଆଡେ ବୁଲିଯିବ ବୋଲି କହୁଥିଲେ ଆମ ଘରେ କହୁଥିଲେ ନା ଆଁ ଇଏ ସଇଲା ପରେ କଣ କଲ ଯୋ ଥ ଯାତ୍ରା ନା ଖା ସଇଲା ପରେ। ପୁରୀ ହବା ଯିବ ବଲି କହୁଥିଲେ।
ରଥଯାତ୍ରା ଆଳକୁ ଗଲା ମାନେ ଗହଳି ପ୍ରବଳ। ଆଉ ରଥଯାତ୍ରା ପରେ ଗଲେ କି ଠିକ ବାହୁଡା ଫାଉଡା ବେଳକୁ ଗଲେ ମଧ୍ୟ ପ୍ରବଳ ଗହଳି।
ହିଁ
ଆଉ
ରଥରାତ୍ର ସଇଲା ପରେ। ହଁ
ନହ
ଆ ତ ଆଉ ତମେ?
ହୁଁ
ଆଉ ତମେ କୁଆଡେ ଯିବ ବୋଲି
ମୁଁ କୁଆଡେ ନାଇଁ ମ ଏଇଠି ଅଛି ଦୋକାନରେ ଆଉ କୁଆଡେ ଯିବି ଆଉ।
ତ କଣ କ କାମ ରହୁଛି ଆଉ ତମର ଆଉ କଣ କରିଆ। କିଲି ଦୋକାନ ଆକା ତମର କାମ ରହୁଛି ଆଉ।
ଦୋକାନ ରେ ତ ଏଇଠି ଦୋକାନ ବନ୍ଦ କରି ହଉନି।
ହଁ ଦୋକାନ କେନ୍ତି ବନ୍ଦ କରିବ ଯା ତ ତମର କୋ ମେଡିସିନ ଦୋକାନ ହେ କି?
ମେଡିସିନ ଦୋକାନ କୁ ବନ୍ଦ କଲା ବେଳକୁ ଆଡେ କଷ୍ଟମର ଏଠି ଗଣ୍ଡା ଗଣ୍ଡା ଦୋକାନକୁ ସଳା କଷ୍ଟମର ଆଉ କଆଡେ ପଳ ଗଲେ ଲୋ
ହୁଁ ତମେ ତମର ହେଇଟା ମାନେ ଅଛି କି
ହୁଁ ଯିବା ତଥାପି ଦେଖିବା ଆଉ।
ଆମ ଆଡେ ଥରେ ବୁଲି ଆସ।
ଉଁ ତମର ଯିବାର ଅଛି ଏ ତିନି ତାରିଖରେ ନରସିଂହପୁର ଯିବାର ଅଛି। ସାଙ୍ଗର ବାହାଘର ଯେ କାଲି ଆସିଥିଲା କହି।
ତିନି ତାରିଖରେ?
ହୁଁ।
ଆଁ ଏବେ ତ ଆଉ ଆସିବ ଆଉ।
ତିନି ତାରିଖରେ ତା ବାହାଘର ତ ତିନି ତାରିଖରେ ତା ବାହାଘର ପାଞ୍ଚରେ ରିସେପସନ।
ହଁ କ କହୁ ତିନ ଆସିବେ ନା ରିସେପସନ ଆସିବେ
ଦେଖିବା ଯୋଉଦିନ ହେଲେ ଗୋଟେ ଦିନ ଯିବା ଦେଖିବା ବାହାଘର ଦିନ କି ରସପ୍ସନ ଦିନ କୋଉ ଦିନ ଗୋଟେ ଦେଖିବା ଯିବା ପଚାରି ଆଉ।
ହ
ସମସ୍ତେ କେତେ କେୋଉ ଦିନ ଯିବେ ଦେଖିବାମ ସାଙ୍ଗସାଥି ସବୁ।
ହଁ।
ରହିକି ପଢୁଥିଲା ତ ଆମ ଏଇ କଲେଜରେ।
ହଁ ଆ ୟରେ ନଡୁ
ନୂଆ ଗାଁ ରେ। ତା ମାମୁଁ ଘର ଏଇଠି ଅ କହିଛି ଯେ ଦେଖ ଦେଖିବା ଯିବା କେତେ ଜଣ କେତେ ଜଣ ବାହାରୁ ଶୁନ କେତେ ଜଣ ଯିବେ ଦେଖିବା ନରସିଂହପୁର।
ହଁ
ଆଉ ତା ସେ ଯୋଉଠି ବାହା ହଉଛି ନରସିଂହପୁରଠୁ ପଚିଶ କିଲୋମିଟର ଲାଗଣ ଅନୁଗୁଳୁ ପଛ ଗୁହରେ ପଚିଶ କିଲୋମିଟର ରହିବ ଆଉ।
ଅନୁଗୁଳୁ।
ହଁ ସେ ଯୋଉଠି ବାହା ହଉଛି ତା ଶ୍ୱଶୁର ଘର ତା ଶ୍ୱଶୁର ଘର। ସହର ନୂଳଠୁ ପଚିଶ କିଲୋମିଟର ପଛକୁ। ଏ ନରସିଂପୁର ଟୁ ପଚିଶ କିଲୋମିଟର।
ଆଉ ଏଇ ନରସିଂହପୁର ତାଙ୍କ ଘର ଘର କୋଉଠି?
ତାଙ୍କ ଘର ପାକେ ଆଣଣି ମୁଁ ହେଲେ ଗାଁ ଫାଁ ପଚାରିଲି ନରସିଂହପୁର କହୁଥିଲା ତ ତା ଗାଁ ଦ
ନଷ୍ଟନ କରି ହେଇଯ ଟା ହୁଁ।
ତମର ଯୋଉ କଣ ହେଲା ଆଠଗଡ଼ କଣ ହେଲା ନରସିଂହପୁର ନୁହେଁ କି।
ହୁଁ।
ହୁଁ!।
ଆମର ଅଷ୍ଟମ ପୁର ଟା ଆେବଟା
ଓ ହୋ ହଁ-ହଁ।
ହୁଁ। ପୋକ ଆଉ ତମ ଦେହ ପାହା ଭଲ ଅଛି ଆଉ ତମ ଘରର ଦେହ ଭଲ ସବୁ ଅଛି।
ହୁଁ! ସମସ୍ତେ ଭଲ ଅଛନ୍ତି।
ହଁ! ହଁ ଉ ଆସିଥିଲେ ଏ କଲ କରିବା ଆଉ।
କଣ ଗୋଟେ ସାଉଣ୍ଡ ହଉଛି!
ହଁ ଏ ଏଟା ଆମର ଯଉ ଉ ଏଇଟା କଣ କ ଆସିଛି ଟିକେ ପୋଖରୀଆଡେ ତ ପୋଖରୀଆଡେ ଆସିଥିଲି ଆମ ଗଛ କଣ କହିଲ ଆମ ପୋଖରୀ ସାଡରେ ସବୁ ଗଛ ଅଛି ମାନେ ପିଜୋଳି ପିଜୁଳିକୁ ଆମ୍ବ ହଂ ଗଛ ଭଙ୍ଗ ଅଛି ତ ଅ
ସାଉଣ୍ଡ କର ନି ସା ସାଉଣ୍ଡ କରନିଁ ଖର୍ସ ଖାସ ଶୁଭା ଶୁଛି ତ ସାଉଣ୍ଡ କଲାମାନେ ଭଲ।
ଓ ସୋଉନ୍ଦ ନାଇଁ ମୋ ଏଇ ଗାଡି ମଟର ଯାଉଛି।
ହୁଁ! ହଁ
ହୁଁ! ଗାଡ଼ି ମୋଟର ଯାଇଛି। ଉଁ ଜଉ ବି ପିଜୁଳି ଜୋଉ ଟେ ଖାଉଥିଲ ତ
ହୁଁ ହୁଁ, ପାଚିଲା ନା କନ ଚାଉଳ?
ନାହିଁ ମୋ କଞ୍ଚା, ତମେ ଆସିଲ ଆସିକି ଦେଖିଥିବ ଆମର ଏଇଠେ ପିଜୁଳି ହେ ମାନେ ହେଇଯାଇଥିବ ଆମର ପୁଣି କେତେ ଘରେ ହେଇଯାଇଥିବ।
ତମର ତମର ସିଆଡେ ଆଉ କୁ ଆଉ କୁ ଗଛ ଅଛି ସେପଟେ ସବୁ ଏପଟେ ଲଗେଇଲା ପରିକା?
ହେପଟେ ଏପଟେ କଣ ଅ ସବୁ ଗଛ ଅଛି କିନ୍ତୁ ଅ କୁସୁମ ଯୋଉ କଳି ନୁହଁ କି?
ନାଇ ନାଇ ଲଗ ଲଗେଇଲା ପରିକା ଇଆଡେ ମାନେ ଏଇ ଯେମିତି ଦେଶୀ ଆମର ଯେମତି ଇ ପୁରା ବଡ ବଡ ପିଜୁଳି ହଉ କି
ଇଏ ଗଛ ହଉ ଉ କଣ କି ଡ୍ରାଗନ୍ ଫ୍ରୁଟ ହେଉ ଅଙ୍ଗୁର ଗଛ ହେଉ କି କିଏହେରା ଲଗେଇଥିବ ତାଟା ପକେଇଦେଇ ହେରା ନାହିଁ?
ନା ଆମରଇଆଡେ ହଉନି।
ଓହୋ।
ଆମର ଏଇଆଡେ ଯାହା ହେରା ତମର ହେଇଆଡେ ହଉଛି?
ହଁ ଇଆଡେ ଜଣେ ଜଣେ ଲଗଇଛନ୍ତି ନା ହଉଛି।
ହୁଁ ଆମଆଡ଼େ କାଇଁ ମୋ ଆମ ଆଡ଼େ ତୋଟାଲି ଏଡା ନାହିଁ। ନା ସବୁ କିଣା ହେଇକି ସବୁ ବାହାରୁ ଆସିଛି।
ହଁ ହଁ।
ହଁ ଉମଃ ଆଉ କଦଳୀ ଗଛ ତ ସବୁଆଡେ ଜାଣିଥିବ ଆଉ
ହଁ ଅଙ୍ଗୁର ହେଲେ ଗଛ ଲଗାଉଛି ଅଙ୍ଗୁର ଗଛ ହେଲେ।
ହୁଁ ଅଙ୍ଗୁର ଗଛ କାହିଁ ମୋ ପାଏ ନି ଟୋଟାଲି ଦେଖିନି ଅଙ୍ଗୁର ଗଛ କେବେ ବି।
ହୁଁ ହୁଁ।
ଅଙ୍ଗୁର ଗଛ ଟିକେ ଏ ଦେଖିଲାର ମୁଁ ଭାବଥିଲି କଣ କଲା ଅଙ୍ଗୁର ଗଛ ଏଠି ଗୋଟେ ଏ ଦେଖିକି ଲଗେଇବା ପାଇ ଯେ। ଅଂ ଅଙ୍ଗୁର ଗଛ ଟୋଟାଲି ପାଉନି, ହୁଁ
ନିଜେ ତାଡା ପକେଇଲେ ମଧ୍ୟ ହବ ହେରା ଚାରା ଲଗେଇଲେ।
ଏଇ ଏଇଟା ଆମ ଇଆଡେ ଆସୁଛି କି ନାଇଁ ମୁଁ ପଚାରିଲି ଯେ କହିଲା ନାହିଁ ବୋଲି।
ହଁ ଆ କିଏ କିଏ ଏମିତି ଲଗୁଛନ୍ତି ତମର ସେଠି ନରସିଂହପୁର ଆଡା ହେଲେ ଯାହା ମୁଁ ଶୁଣିିଛି।
ହୁଁ।
ଆଉ ଯୋଉ କଣ କି ଏଟା କହୁଥିଲି?
ପୂଜା ଆଉ।
ହଁ ହଉ ହଉ ଟିକେ ରହିଯା ରଖିଦବ ଟିକେ।